ହ୍ୟାଲୋ।
କଣ କରୁଛ?
କାଁ ଏଇଠି ବସିଛି ଆଉ
ଆଉ ଓ ମୁଁ ଟିକେ ଫୋନ କରିଥିଲି ସେଇ ଯୋଉ ରଜ ଆମର ପାଖେଇ ଆସିଲାାନ ତ ଟିକେ ପିଠା ବିଷୟରେ ଜାଣିବା ପାଇଁ ଫୋନ କରିଥିଲି ଆମର ଯୋଉ ଅଛି ଏଇ ଯୋଉ ପୋଡା ପିଠାଟା କେମିତି କରନ୍ତି।
ପୋଡା ପିଠା ତ କେତେ ପ୍ରକାର ଅଛି। ଆଗେ ଚୁନା ଚୁନା କରିବ ଚୁନା କରି ତାକୁ ଉ ଉ ଜନ୍ତୁଳି କରିବ। ଜନ୍ତୁଳି କରିକି ତା କୁ କଦଳୀ ପତ୍ର ଦେଇକି ତଳେ ପ୍ରେସରରେ ହଉ କି କଡ଼େଇରେ ହଉ ଦେଇକି ତାପରେ ଘିଅ ଫିଅ ଲଗାଇକି ସେ ଯନ୍ତୁଳିକି ଦେବ ବାଦାମ ଫଳ କାଜୁ ସବୁ ତା ଭିତରେ ଦେବ ଦେଇକି ତାପରେ ତାକୁ ସାଇଜ୍ କରିବ ତାପରେ ଟିକିେ ଘିଅ ଲଗାଇବ ଘିଅ ଲଗାଇକି ତାପରେ କଦଳୀପତ୍ର ଦେବ। ଦେଇକି ତାପରେ ନିଆଁ ଦବ ନହେଲେ ଘୋଡଣୀ ଦେଇକି ତମେ ଯଦି ପେସର କରିବ ଘୋଡଣୀ ଦେଇକି ମାନେ ତା ଉପର ଇଏ ପିଠାକୁ ଖୋଲିଦବା ପନ୍ଦର ମିନିଟ କୋଡିଏ ମିନିଟ ପରେ ହେଇଯିବ ପିଠା ଆଉ
ଆଉ ମାନେ ପୋଡା ହବ କୋଉଥିରେ ଚୁଲି ରେ ପୋଡା ନା କୋଉଥିରେ
ହଁ ଚୁଲିରେ ପୋଡା ହବ ଚୁଲିରେ ବି ଯଦି କଡେଇ ବସେଇକି ପଡିବ ତାହେଲେ ଉପରେ କଦଳୀ ପତ୍ର ଦେଇକି ତାପରେ ନିଆଁ ଦେଇକି ପଡିବ। ଆଉ ଯଦି ପ୍ରେସର ରେ କରିବ ତାହେଲେ ଗ୍ୟାସରେ କରିବ।
ଓହୋ ତେଇ ତମର ରଜ ପାଇଁ ପି
ହଁ। ପୋଡା ପିଠା କର ସୁଜି ପିଠା କରୁ କକରା ପିଠା କରୁ ଆସା ପିଠା ହୁଏ ସବୁ ପିଠା ହୁଏ ଆଉ ରଜଟା ତ ପର୍ବ ପିଠାପଣା ଆଉ
ଆଉ ଯୋଉ ଆସା ପିଠା ଟା କେମିତି କଣ କରନ୍ତି?
ଆରସା ପିଠା ଚୁନା କରିବ ଚୂନା କରିକି ତାକୁ ପାଗ କରିକି ଖଳ ବିି ଚୁନା ପ ପକେଇବ ଖଳି କରିବ ଖଳି କରିକି ତାକୁ କଦଳୀ ପତର କି ତାରିବ ଛୋଟ ଛୋଟ କରିକି ତାପରେ ତେଲରେ ଛାଣିବ ଯଦି ରାଶି ପକେଇବା କଥା କଳାର ଏଇ ଯୋଉ ଖସା ପକେଇବା କଥା ସେ ଖଳିରେ ପକେଇବ ପକେଇକି ତାକୁ ଛୋଟ ଛୋଟ କରିକି ତାରିକି ତେଲରେ କିି ଛାଣିବ ଆଉ। ଛାଣିଲେ ହେଲା ଆସେ ପିଠା ଆଉ
ଇଟା କେତେ ପ୍ରକାର ଅଛି କି ମାନେ ଖାଲି
ଗୁଡରେ ହବ ଚିନି ରେ ବି ହବ। ସେଇ ଖଳି ଚିନି ରେ ବି ସୁଧା କି ସେମିତି ପାଗ କରିବ ସେଇ ଚୁନା ଦରକାର। ଆଗେ ଏ ଏଁ ପାଗ କରିବ ପାଗ ହେଇ ଆସିଲା ବେଳକୁ ଅଠାଳିଆ ଭଳିଆ ହେଇକି ତା ତାପରେ ଚୁନାକୁ ପକେଇବ ଚୂନା ପକେଇକି ତାପରେ ରାସିକି ଦବ ଦେଇକି ତାପରେ ହଉଛି ହେଇ ଆସିଲା ବେଳକୁ ଖୋଲିଦବ ଖୋଲି ଦେଇକି ସେମିତି ଛୋଟ ଛୋଟ କରି ତାରିକି ତାପରେ ତେଲରେ ଛାଣିବ ଆଉ ଛାଣିକି ରେ ବାହାର କରିକି ରଖ।
ହ ମାନେ କେମିତି କଣ ଭାଗ ମାପ ହଉନି କେମିତି ଜାଣିବା?
ଭାଗ ମାପ କେଜିଏ ଚିନିରେ କି ପ୍ରାୟ ଦିମାଣେ ଅଢେଇ ମାଣେ ଚାଉଳ ଖଣ୍ଡେ ଚୂନା ଖାଇବ ଆଉ ଆଉ କେ ଯିଏ।
କଣ କହିଲେ?
ଏଇଆ ଭାଗ ମାପ କେଜି ଚାଉଳ ମାନେ ଚିନିରେ ମାନେ ଗୁଡରେ ଦି ମାଣେ ନହଲେ ଅଢେଇ ମାଣେ ହବ।
ଓହୋ ମାନେ କଣ ଗ୍ରାଇଣ୍ଡର କରୁଛୁ ନା ଟାକୁ ନା କଣ ଏଇ ଯୋଉ ଢିଙ୍କି ଥାଏ ଆଗରୁ ସେଇ ଢିଙ୍କିରେ ଫୁଟନ୍ତି।
କେ କଲୋ ଆଉ କେଜିଏ ଚାଉଳରେ କି? ଚୁନା। ଚିନି ରେ କି ଖାଇବ ଦିମାଣେ ଅଢେଇ ମଣେ ଚୁନା ଖାଇବ। ଚାଉଳ ଆଉ ନେଲେ କେଜିିଏ
ବସ ନେଇ
ଭାଗ ମାପ ହଉଛି ଏତିକି। କଲି ତ ଚିିନି ତେଲ ହେଚୁ
ଓ ହୋ
ଆ ଦପ ଆସାି ଚିନିସାିଠା ଗୁଡ ବର୍ଷା ପିଠା ଏଇଭଳିଆ ପାଗ କରି କରନ୍ତି ଆଉ।
ଓ ତାହେଲେ ରଜରେ ରଜ ତମ ଆଟେ ପୁଣି କେମିତି କଣ କରଛନ୍ତି ତାଲେ ରଜରେ ପିଠା ମାନେ କରନ୍ତି ନାଇଁ
ପିଠା। ପଣ ହ ପୁଅ
ପିଠାଉଲି ଏଁ
ଝିଆଣି ହେ ନାର ଭୋଉଣୀ ହର କାହାର ନଣନ୍ଦର ହର କାହାର ଉ ଜହର ସବୁ ସେ ତାପରେ ଆଉ ଯାହା କିଣିକୁଣାକି ନେଇ ଯିବି ଆଉ।
ଅଁ ହଁ ଆଉ କେମିତି କଣ ରଜ ତମ ଆଡ଼େ ହୋଉଚି?
ଉଁ
ରଜ କେମିତି କଣ ତମ ଆଡ଼େ ହୋଉଚି?
ର ଜ ଭଲ ହୁଏ ଦୋଳି ପଡୁଚି।
ଉଁ ହୁଁ। ଆମ ଆଡ଼େ କଁ କହିଲ ଆମ ଆଡ଼େ ତ ରଜ ଏ ମାନେ ଏମିତି ର ଜ ଆମର ମାନେ ପାଳନ ହୁଏନି ଏ ତେ ଇଏରେ ଏଁ ଦେ ଥିଲ କି ଏ ବର୍ଷ ଆମର ସବୁ ମାନେ ପ୍ଲାନିଂ ଚାଲିକି ଏ ବର୍ଷ ମାନେ କରିଚୁ ଟାଟେ ଆଉ।
ହଁ ୟାଡ଼େ ବି ଦିକ୍ ଏ ବର୍ଷ ପ୍ଲାନିଂ କରିକି ଭଲ ଡିଜେ ଫିଜେ ଆଣିକି ଭଲ ଡ ବକ୍ସ ଫକ୍ସ ଆଣି ଏବଲ ରଜ କରିବେ ବୋଲି କହୁଚନ୍ତି। ଖାଇ ଦୋଳି ଚକିରି ଦୋଳି ପଟା ଦୋଳି ସବୁ ପଡ଼ିବ।
ପଇସା ପତ୍ର ଫୁଣି କେମିତି କଣ କଲେକ୍ସନ କର।
ଉଁ?
ପଇସା ପତ୍ର କେମତି କଲେକ୍ସନ କର?
ପଇସା ପତ୍ର କେମିତି ଉଁ ସେଇ ଭାଇନା ଯାହା କରନ୍ତି। ଓ ଅଛନ୍ତି ଜାଣନ୍ତି ଛୁଆଙ୍କୁ ସେମିତି କରୁ ଆଉ।
ଏଉ ଗାଁ ସାରା ଲୋକ ଆ ମାନେ କଲେକ୍ସନ କରନ୍ତି। ହୁଁ।
ହଁ କ କରିକି ଝିଅ ଛୁଆ ଯିଏ ଯେମିତି ଯାହା ପାରନ୍ତି ଦିଅନ୍ତି ଦେଇକି କର ନ୍ତି ଆଉ।
ଓ ହଁ ନାଇ ମଣ୍ଡା ପିଠା ନାଁ ମାନେ ଆମର ସବୁବେଳେ ମାନେ ଭାବୁ ଟିକେ କରିବୁ ବୋଲି, ପିଠା ପୋଡିବୁ ବୋଲି ଦେଇଥିଲା ସେ ଆମକୁ ତ ଆସେନି ସେ ପିଠା, ମୁଁ ଭାବିଲି ହଁ ଆମ ଆଡେ ତ ରଜ ହୋ ଆମର ହୁଏନି ଆମ ଆଡେ ର ଜ ହେଲା, ହୁଏନି କିନ୍ତୁ ଏବର୍ଷ ଆମର ମାନେ ଆମର ବି ରଜ ହୁଏନି ଏ ବର୍ଷ ଆମେ ରଜ ଟିକେ ଭଲ କରିବୁ ବୋଲି ସାଙ୍ଗସାଥି ମିଶିକି ଟିକେ ପ୍ଲାନିଂ କରିଛୁ, ପଇସା ପତ୍ର ଗାଁ ଲୋକ ସାହାଯ୍ୟ କହୁଛି ନା, ଆମ ଟିମ୍ ଯେତିକି ଆମର ନିଜେ କଲେକ୍ସନ କରିଛୁ।
ଖାଲି
ଆଉ ଯୋଉଁ ଗରମ ତ ହଉଛି ସେ ଏବେ ର ରଜ ବେଳକୁ ଯଦି ବର୍ଷା ହୁଅନ୍ତା ତାହେଲେ ଯାହା ହୁଅନ୍ତା ବର୍ଷା ସିଲା ହେଇନି।
ହାଲୋ
ଖାଇ ସାଇଲଣି?
ଏ ଟାୱାର ପାଉନି ନା କଣ ଶୁଭୁନି?
ଖାଇ ସାଇଲଣି? ହାଲୋ, ଖାଇ ସାଇଲଣି?
ହାଲୋ,
ହାଲୋ
ହଁ, ଏଠି ଟାୱାର ପାଉନି ନା କଣ ଶୁଭୁନି ଅଧା ଅଧା ଶୁଭୁଛିି।
ମତେ ତ ଶୁଭୁଛି।
ନାଇଁ ମତେ ଏବେ ଶୁଭିଲା,
ଓ ହଁ ନାଇଁ ମୁଁ କହିଲି ଆମଆଡେ ତ ରଜ ଏବେ ଛୁଆ ସବୁ ନିଜେ ପଇସା, କଲେକ୍ସନ କରିକି ଏମିତି ସାଙ୍ଗସାଥି ଟିକେ ମାନେ ବାହାରିଛୁ କରିବା ପାଇଁ, ଆଉ ଏ ଯୋଉ ଗରମ ହଉଛି ଏପର୍ଯ୍ୟନ୍ତ କିଛି ଷ୍ଟାର୍ଟ ହେଇନି ଆଉ।
ହଁ
ଆଉ କଣ ଖାଇଛ? ଆଜି କଣ ରୋଷେଇ ତମର? ହାଲୋ, କଣ ରୋଷେଇ ଆଜି ତମର?
ହଁ
ଆଉ କଣ ରୋଷେଇ ଆଜି ହେଇଥିଲା ତମର?
ରୋଷେଇ ଆଜି ହେଇଥିଲା ଆ ଆ ତରକାରୀ ଆଉ ଥିଲା ଟିକେ ତାକୁ ଚୁଚୁଡା।
ଖାଲି
ମ
ଚୁନି ଶୁଖୁଆ ମାନେ କଣ ମାନେ ଶୁଖୁଆଟା ନିଜେ କରିଛ ନା କଣ?
ନାଇ ଆରେ କିଣା ଶୁଖୁଆ ନିଜେ ଆଉ ଏରା ଏଇନା କୋଉଠୁ ଆଉ
ଓ ହୋ। ଓହଃ କେମିତି କଣ ମାନେ ଚୁଚୁଡା କଲ। କେମିତି କଣ ଚୁଚୁଡା କଲ? କଣ କଇଲ? ହାଲୋ। ହାଲୋ। ହାଲୋ। ହାଲୋ।